ଅଁ,
କଣ କରୁଥିଲେ?
ମୁଁ କିଛି କରୁନି ବସିଥିଲି ତ ଏଇନା ଟିକେ ଫ୍ରି ଅଛି।
ରୋଷେଇ ସଇଲାଣି?
ଏ ରୋଷେଇ ହଁ।
କଣ ରୋଷେ, କଣ ରୋଷେଇ କଲେ?
ରୋଷେଇ ସକାଳେ ର ସବୁ ମାଛ ଥିଲା ଭାତ ଥିଲା। ଆଉ ଟିକେ ଖାଲି ଡାଲି କରିଦେଲି ଆଉ।
ହଁ ଯୋଉ ଭୋଜି ଖାଇବାକୁ ଯାଇଥିଲେ ନା ଦିହିପରେ?
ଭୋଜି ନାଇଁ ତ ମୁଁ ଯାଇନଥିଲି।
ଅଁ, ହଁ ତାଲେ ଆଉ ତାଲେ ଆ, ହୁଁ, ଅଁ, ଅଁ, ହଁ ଆଉ ତାଲେ ମୋ ହୁଁ ହୁଁ, ଏଇଟି ବସିଥିଲି ରୋଷେଇ ବି ସାରିକି ଖାଇ ପିଇକି ଆସିକି ଏଠି ବସିଥିଲି ପବନରେ ବସୁଥିଲି ଆଉ।
ଅଁ, ହଁ ଶୀଘ୍ର ଖାଇଦେଲେଣି ତାହେଲେ ନା?
ହଁ ଆମର ବହୁତ ଜଲଦି ଖାଇବା ହେଇଯାଏ।
ଅଁ, ହଁ। ଜଲଦି ଖାଇ ଦଉଛନ୍ତି। କାଲି ବି କହୁଥିଲେ, ମୁଁ ତ ଲି- ଲେଟ୍ ରେ ଆମର ଅଁ, ଖିଆ ହୋଇଛି ଆଉ। ହଜବେଣ୍ଡ ଆସିଲା ଆଲୋକ ଟିକେ ଲେଟ୍ ହେଇଯାଉଛି ନା, ସେଥିପାଇଁ ଲେଟ୍ ରେ ଟିକେ ଖାଉଛୁ।
ହଁ ଆମର ଜଲଦି ଖାଇଦଉଚୁ, ସନ୍ଧ୍ୟା ହୁଁ, ଜଲଦି ଖାଇଦେଲେ ରାତି ଖାଇବା ଟି ଜଲଦି ଖାଇଦେଲେ ଭଲ ଲାଗେ ତ। ଆଉ ଡେରି ରାତି ଯାଏ କିଏ ଆଉ ଅପେକ୍ଷା କରୁଛି, ହେଇ ସାଢେ ସାତଟା ସାଢେ ଆଟା ଭିତ
ଖାଇକି ଜଲଦି ଶୋଇଲେ ହିଁ ଭଲ, ଶୀଘ୍ର ଉଠି ହବ, ଆଉ ଆମର ଏ ଲେ ଟ୍ ରେ ଖାଇକି ଶୋଇ ଲେଟ୍ ରେ ଶୋଉଛୁ ଯେ ସକାଳୁ ଉଠିଲା ବେଲକୁ ଭାରି କଷ୍ଟ ହଉଛି।
ହୁଁ, ଭାରି କଷ୍ଟ। ଆଉ ଝିଅ?
ଝିଅ ପଢୁଛି।
ସ୍କୁଲ୍ ଗଲାଣି?
ହଁ ତାର ଫୋର୍ଥ କ୍ଲାସ୍ ହେଲା ଏଇଟା, ଚତୁର୍ଥ ହୁଁ।
ହୁଁ, ରାତିରେ ତାହେଲେ ଆଜି ସବୁ ଭାତ ଖାଇବ?
ଭାତ ଖାଉଛୁ ମାଛ ଅଛି ତ ଆସେ। ଆଉ ଆଇଁଷ ଅଛି ଆଉ ରୁଟି କରିବାକୁ ଇଚ୍ଛା ହେଲାନି। ଆ, ରୁଟି ଆଇଁଷ ରେ ଏତେ ଭଲ ଲାଗିବନି ମାଛ ଟା ନା। ସେଇଠି ନା, ନା ଭା ତ ଭଲ ଲାଗେ, ଆଉ ଚିକେନ୍ ହେଇଥିଲେ ହଁ ରୁଟି ବନେଇକି ଖାଇ ହେଇଥାନ୍ତା‌।
ହଁ ଚିକେନ୍ ରେ ଭଲ ଲାଗେ ରୁଟି ଖାଇବାକୁ। ମଟନ୍ ରେ ବି ଭଲ ଲାଗେ ରୁଟି ଖାଇବାକୁ।
ହଁ ମଟନ୍ ରେ ବି ଭଲ ଲାଗେ, ମୁଁ ସକାଳେ ଟିକେ ଅଧିକା ଭାତ ପକେଇ ଦେଇଥିଲି।
ହଁ।
ସେଇଥିପାଇଁ ବଲି ଯାଇଥିଲା ଗୁଡ଼ାଏ ସେଇଥିପାଇଁ ଥୁଆ ହେଇଛି ତ କାଇଁ ଆଉ ରୋଷେଇ କରିବି ଅଯଥା ଆଉ। ଫୋପଡା ପଡୁଚି ସେଇଥିପାଇଁ ଏଟା ଖାଇଦେବୁ ଆଉ। ଡାଲି ଟିକେ ଖାଲି କରିଦେଇଚି ଖାଲି ମାଛରେ ଭଲ ଲାଗିବନି।
ହଁ ବେଶୀ କଉ ଆଇଟମ୍ ଟା ମାନେ ଭଲ ବେଶୀ କଉ ଆଇଟମ୍ ଟା ଭଲ ଲାଗେ?
ଆଇଟମ୍ ମତେ ତ ଏମିତିରେ ବି ମାଛ ଏତେ ଖାସ୍ ଲାଗେନି ଝିଅ ବି ଏତେ ମାଛ ଖାଏନି। ତାକୁ ମଟନ୍ ଟିକେ ଭଲ୍ ଲାଗେ। ଚିକେନ୍ ଟିକେ ଭଲ ଲାଗେ ଚିକେନ୍ ପକୋଡ଼ା ତାର ଫେବରଇଟ୍। ଆଉ ହଁ। ମତେ ଶାଗ ଟିକେ ଖାଇବାକୁ ଭଲ ଲାଗେ। ଶାଗ ହେଲା ତରକାରୀ ପତ୍ର ତ ଏବେ ଖରା ଦିନକୁ ମାନେ ପାଟିକୁ ବି ନେବାକୁ ଇଚ୍ଛା ହଉନି। ଗରମ୍ କୁ ହଁ ମସଲା ମସଲି ଜିନିଷ ତ ବିଲ୍ କୁଲ୍ ବି ଭଲ ଲାଗୁନି।
ସେଟା ଖାଇଲେ ବି ଭଲ ଲାଗୁନି ମାନେ ତେଲ ଅଏଲ୍ ଜିନିଷ ମସ ମସଲା ମସଲି ଟିକେ ଖାଇବାକୁ ଭଲ ଲାଗୁନି କିନ୍ତୁ ଏବେ ଟିକେ ଭଲ ଲାଗୁଚି ଏବେ ଟିକେ ଥଣ୍ଡା ପଡିଗଲାଣି ତ।
ହଁ -ହଁ ଥଣ୍ଡା ପଡିଗଲାଣି। ଦି ଦିନି ହେଲା ଟିକେ ଥଣ୍ଡା ପଡିଚି ଯେ ଭଲ୍ ଲାଗୁଚି।
ସେଇଥିପାଇଁ ଆ ଆଜି ମୁଁ ରାତିରେ କଣ କରିଚି କହିଲ ଅ- ବରା ଛାଣି ଦେଇଥିଲି ଆଉ ଆଳୁ କଷା କରିଦେଇଥିଲି। ଆଳୁ କଷାକୁ ପୁଳାଏ ବରା ପୁରା ଏ ବସିକି ଶାନ୍ତିରେ ଖାଇଲୁ। ତାପରେ ଆଉ ପନ୍ଦର କୋଡିଏ ଟା ଖଣ୍ଡେ ବରା ଦହିିବରା କରିଦେଇଥିଲି ଆଉ ଝିଅ ଖାଇବାକୁ ଆଜି ଆମର ସେଇଟା ଟିକେ ମାନେ ହେଇଗଲା ରାତି ଖାଇବା।
ହଁ ହଁ। ଆଉ ତାହେଲେ ଆଉ କିଛି ରୋଟି ଫୁଟି କରିନାହାନ୍ତି?
ପୁଳେ ବରା ଛାଣି ଦେଇଥିଲି ଆଳୁ କଷା କରିଦେଇଥିଲି ଗୋଟେ ବ-ବହୁତ୍ କି କରିଦେଇଥିଲି। ଆଉ ଦହିବରା ଗୋଟେ ବଡ ଇଏରେ କରିଦେଇଥିଲି ଅଧିକ ଖଣ୍ଡେ। ଯାହାର ଯାହା ଇଚ୍ଛା ହେଲା ସେ ଖାଇଲା।
ସକାଳେ ହିଁ ଖାଇବାକୁ ଭଲ ଲାଗିବ ଟିକେ ଥଣ୍ଡା ପଡିଲା ଗରମ୍ ଗରମ୍ ଭଲ୍ ଲାଗୁନଥିବ।
ଗରମ୍ ରେ ମୁଁ ଦି ପହରୁ କରିକି ଛୁଙ୍କ ମାରିକି ରଖିଦେଇଥିଲି। ସେଇଟା ଟିକେ ଜଷ୍ଟ୍ ଟିକେ ଟିକେ ଆମ୍ଳିଆ ଆମ୍ଳିଆ ଲାଗିଲାଣି ଭଲ ଲାଗୁଚି ଆଉ ତାଦିରେ ଆଳୁ କଷା ଆଉ ଟିକେ ସେଉ, ପିଆଜ, ବିଟ୍ ଲୁଣ ଛିଞ୍ଚିକି ଯିଏ ଖାଇବ ତାପରେ ପ୍ଲସ୍ ଖାଲି ବରା ଗରମ୍ ଗରମ୍ ଛାଣିକି ଗୋଟେ ବଡ ହ କଁ ଏଠି ବଡ ଛୋଟ କୁଣ୍ଡ ଟାରେ କୁଣ୍ଡ ଟେ ଛାଣିକି ଥୋଇ ଦେଇଛି ଆଳୁ କଷା ପୁରା ବଡ କଡେଇରେ କଡେଇ ଟେ କରିଦେଇଛି ଯିଏ ଖାଇଲା ବରା ତରକାରୀ ଯିଏ ଖାଇଲା ଦହିବରା।
ହଁ ଯାହାକୁ ଯୋଉଟା ଇଚ୍ଛା ହେଲା ସେଇଟା ଖାଇଲା ଆଉ ଘରେ ବହୁତ ବଡ଼ ଫ୍ୟାମିଲି କି ଆପଣଙ୍କର?
ନା ବଡ ଫ୍ୟାମିଲି ନାହିଁ କିନ୍ତୁ ବାପ ଘରକୁ ଆସିଛି ତ ଆମେ ବାପ ଘରେ ଦିଟା ଦିଦି ଆଉ ଆସିଛୁ ଶାଶୁଘରୁୁ ଦିଟା ଦିଦି ଆଉ ବାବା ଆଉ ପୁଅ ଦିଟା ମୋର ପୁଅ ତାର ଗୋଟେ ପୁଅ ଏତିକି ଯେହେତୁ ସମସ୍ତେ ଯିଏ ସଫିସିଏଣ୍ଟ ଖାଆନ୍ତୁ ବଳିଲେ ପଛେ ସକାଳକୁୁ ରହିବ କିନ୍ତୁ ସଫିସିଣ୍ଟ ଖାଇବା ଦରକାର। ଯିଏ ଯାହାର ଶାନ୍ତିରେ ଆମର ଜଲଦି ଖାଇବା ଶାନ୍ତିରେ ଖାଇଦଲୁ ତା ପରଦିନ କାଲି ରାତିରେ ପାଣି ପିଇଲୁ କି ସକାଳେ ଯାଇକି ଗାଧୋଇ ପାାଧୋଇ ଖାଇଲୁ ତେଣୁ କରି ସଫିସେଣ୍ଟ ଆଉ ଚାରି ଛଅଟା ବରା ପେଟକୁ ପାଇବ ନା ତେଣୁ କରି ଅଧିକ କଲେ ଟିକେ ସଫ
ସେଇଟା ରାତିର ଖାଇବା ଆମେ ଯେମତି ଭାତ ରୁଟି ଟିକେ ଖା ପେଟ ପୁରା ଖାଉଚ଼େ ସେଇ ଭଳିଆ ବରା ଟା କଣ ଅଧିକା ଟିକେ ନ ଖାଇଲେ ପେଟ
ପୁରିବନି ମୋର ସେମିତି ଦିନେ ଦିନେ ମନ ହବ ଧର ସବୁ ଦିନ ରୁଟି ଖାଇବା ଅପେକ୍ଷା ଗୋଟେ ଗୋଟେ ଦିନ ଇଚ୍ଛା ହବ ଦହିବରା କରିଦିଏ ଗୋଟେ ଗୋଟେ ଇଚ୍ଛା ହୁଏ ଚାଟ୍ କରିଦଉ ବହୁତ୍ କି ଚାଟ୍ କରି ଖାଇଦଉ ଆଉ ଗୋଟେ ଗୋଟେ ଇଚ୍ଛା ହବ ହଁ ଚକୁଳି ପିଠା କଉଦିନ ଇଚ୍ଛା ହଁ ମାନେ ଏମ୍ ତି ଆଉ ସେଇ ରୁଟି ସବୁବେଳେ ଖାଇ ଖାଇ ଆଉ ବିରକ୍ତିଆ ଲାଗେ।
ନାଇଁ ସତ କଥା ସବୁଦିନ ଗୋଟେ ଗୋଟେ ଭେରାଇଟି କରିବା କଥା। ଆମେ ଏଇ ଗୋଟେ ଜିନିଷ ଖାଇ ଖାଇ ବି ବିର
ହଁ ପାଞ୍ଚ ଦିନରେ ଥରେ ପାଞ୍ଚ ଦିନରେ ଥରେ ମୁଁ ଅଲଗା ଅଲଗା କିଛି ଭେରାଇଟି କରିଦିଏ। କଉଦିନ ଆଳୁ ପରଟା ହେଲା କରିଦଉ ଖାଇଦଉ।
ନାଇଁ ଘରେ ବି ସମସ୍ତେ ବୁଝୁଛନ୍ତି ଯେ ବଡ କଥା।
ହଁ ସେଟା ବୁଝିବେ ସମସ୍ତେ ଧର ଆଜି ବହୁତ୍ ଭାତ ବଳିଲା ଶାଶୁ ଶଶୁରଙ୍କୁ ବି କହିଦିଏ ଆଜି ଭାତ ବଳିଚି ମୁଁ ପକଡି ଛାଣିଦବି ପଖାଳ ଖାଇଦବା ତାପରେ ଶଶୁର କହିବେ ହଁ ଛାଣିଦେ। ମୁଁ ସେଇଠୁ ବହୁତ୍ ଭାତ ଯଦି ବଳିଥିବ ସବୁ ପଖାଳ ରେ ପଖାଳ ଭାତ ଟିକେ ଲେମ୍ବୁକୁ ଚୁପୁଡି ଦିଏ ପକୁଡି ପୁରା ବହୁତ୍ ଛାଣିଦିଏ ବହୁତ୍ ଗୋଟେ କୁଣ୍ଡରେ କୁଣ୍ଡଟେ ଛାଣିଦିଏ। ଯିଏ ଯାହାର ସଫିସେଣ୍ଟ୍ ପକଡି ପଖାଳ ଭାତ ଶାନ୍ତିରେ ପିଆଜ କାଟିଦିଏ
ପଖାଳ ଭାତରେ ପକୁଡି ମିଶେଇକି ଖାଇଲେ ଭଲ ଲାଗେ ନା।
ହଁ ବଢିଆ ଲାଗେ ବଢିଆ ଲାଗେ ହଁ।
ଯଉ କଣ କହୁଥିଲି କି ଦହିିବରାଟା କେମିତି କଣ ବନଉଚନ୍ତି ମାନେ ଫୁଲୁଚି ତ ଖ ତାଲିଆ ଲାଗୁଚି ବ- ହଁ ବହୁତ୍ ବହୁ
ମୁସ୍ ଲାଗିବ ଆଉ ଦହିବରା- ଛଣା ଟା ତ ମୁସ୍ ମୁସ୍ ଲାଗେ ଆଉ ଦହିବରାଟା ବି ସଫ୍ଟ୍ ତ ଯଉ ମଝିରେ ରହିଯାଏ ଲୋ-ଜଣେ ଜଣଙ୍କର କଞ୍ଚା ରହିଯାଏ ବିଣ୍ଡା ଟାଇପ୍ ରହିଯାଏ ସେ
ବନେଇଥିଲି ଯେ ମ-ମୋର ଏତେ ଖାସ୍ ହେଇନି କାହିଁକି ନା ମୁଁ କେବେ ବନାଏନି। ମୁଁ ୟୁଟ୍ୟୁବ୍ ରୁ ଦେଖିକି ବନେଇଥିଲି ମୁଁ ଏତେ ଜାଣିନି କେବେ ବନେଇନି ନା ସେଟା କେମିତି କଣ କରୁଚନ୍ତି?
ଆପଣ କଣ କରିବେ ବିରି ଟିକେ ବାଟିକି ସକାଳୁ ବାଟି ଦେଇଥିବେ ବାଟି ଦେଇକି ତାକୁ ଟିକେ ଦହିବରା କରି ବରା ଛାଣିବା ପୂର୍ବରୁ ତା ଅଧଘଣ୍ଟା ପୂର୍ବରୁ ଟିକେ ବରା ଦେହରେ ଜଷ୍ଟ୍ ଟିକେ ସୁଜି ହଉ କି ଚାଉଳ ଗୁଣ୍ଡ ହଉ ଅଳ୍ପ ମାତ୍ରାରେ ମାନେ ଧର ବଡ ତାଟିଆରେ ବିରି ବଟା ଥିଲା ନା ତାଦେହରେ ଦିଟା ସ୍ପୁନ୍ ମିଶେଇବି। ଟିକେ ମିଶି ଚାଉଳ ଗୁଣ୍ଡ ହଉ କି ଜଷ୍ଟ୍ ସୁଜି ହଉ ଦି ଚାମଚ୍ ସ୍ପୁନ୍ ଦି ଚାମଚ୍ ମିଶେଇଦେବେ। ବେଶୀ ନାହିଁ ପୁରା ଅଳ୍ପ କ୍ଵାଣ୍ଟିଟି ମାନେ ଧର ଗୋଟେ ତାଟିଆରେ ତାଟିଏ ବିରି ବଟା ଅଛି କିନା ତା ଦେହରେ ଦିଟା ଚାମଚ୍ ମିଶେଇଦେବେ ସୁଜି ହଉ କି ଚାଉଳ ଗୁଣ୍ଡ ହଉ ଏଇ ଦି ଯାହା ମିଶେ ବିରି ତକୁ ଗୋଟେ ଫେଣ୍ଟା ଫେଣ୍ଟି କରିକି ରଖି ଦେଇଥିବେ। ଆମ୍ବ କଷିଆ ଅଦା ଆଉ ଟିକେ ସୋଢା ଜଷ୍ଟ୍ ଟିକେ ସୋଢା ଆଉ କଞ୍ଚା ଲଙ୍କା ଆଉ ଧନିଆ ପତ୍ର ପିସ୍ ପିସ୍ କାଟିଦେବେ କଞ୍ଚା ଲଙ୍କା ଆମ୍ବ କଷିଆ ଅଦା ଛେଚିଦେବେ ତାକୁ ଟିକେ ଗୋଳେଇ ଗୋଳାକି ତାକୁ ରଖିଦେବେ ଅଧ ଘଣ୍ଟା ପରେ ଯିବେ ତାକୁ ପୁରା ପାଣି ହାତ କରିକି ପତଳା ପତଳା ଛାଣିବେ। ମାନେ ମୋଟା ମୋଟା ଗେଧା ଗେଧା ନୁହଁ ଯେମିତି ପୁରା ପତଳା ପତଳା କରି ଛାଣିବେ। ଆଉ ବିରି ଟାକୁ ଗୋଳେଇଲା ବେଳକୁ ଦେଖୁଥିବ ଯେମିତି ସଫ୍ଟ୍ ଅ ବେଶୀ ଅଠା କଲେ କଣ କହିଲେ ସେ ପଥର ଭଳିଆ ହେଇଯିବ। ଦହିବରା ମାନେ ଦହି ହଁ ଦହି ପଶିଯିବ ଦହିିବରା ସିନା ପଶିଯିବ କିନ୍ତୁ ଭିତର ଟା ଏ- ଟାଣ ହେଇଯାଇଥିବ। ପତ- ସେମିତି କରିବେ ପୁରା ପ- ହଁ -ହଁ ଟିକେ। ପାଣି ହାତ କରି ପତଳା ଖାଲି ପାଣି ହାତ କରି ପତଳା ପତଳା କରି ଛା ତାକୁ ପକେଇବେ ସେ ମନକୁ ଏଡେ ଏଡେ ଟୁମ୍ ଟୁମ୍ ଫୁଲିଯିବ ଫୁଲିକି କଣ କରିବ ଛାଣିକି ଏପଟେ ଗୋଟେ ଗୋଟେ ଏଡ ବଡ କୁଣ୍ଡ ମାନେ ଯେଡେ ବେଲା ହଉ ଯାହଉ ଯଉଥିରେ ପାଣି ରଖିକି ରଖିକି ଟିକେ ଲୁଣ ପକେଇ ଦେଇଥିବେ ସେ ପାଣିରେ।
ଥଣ୍ଡା ପାଣି।
ନାଇଁ ଗରମ ପାଣି ପକେଇଦ ମି ଜଷ୍ଟ ନଖଉସୁ ପାଣି। ପୁରା ଗରମ ନହ ସେ ପୁରା ଛତୁ ହେଇଯିବ ନହେଲେ ଗରମ ପାଣି ନଖସୁନେ ଟିକେ ଟଏ ଲୁଣ ପକେଇ ଦେଇଥିବେ ପକେଇକି ଏପଟେ ବରା ଟା ଛାଣି ତା ଦେହରେ ପକେଇ ଦଉଥିବେ ଲା ହ ହଁ ହଁ ହଁ ଛାଣି ଦେଇଥିବେ ରଖିଦେଇଥିବେ ତାପରେ ଚି ପାଣି ନିଗାଡିକି ଏପଟେ ଛୁଙ୍କ ମାରିକି ତାପରେ ପକେଇଦେବେ ଦହି ଆଉ ଛୁଙ୍କ ମାରି ଅଜାଡି ଦେବେ ଆଉ ସେଇଟା ଭିଜିକି ତା ଦେହରେ ଅଳ୍ପ ପାଣି ରଖ ରଖିବେ ସବୁ ପାଣିଚାଡ଼ିବେନି କିନ୍ତୁ ତେଲ ପାଣି ଟା ବହୁତ ପଳେଇବ ମାନେ କୋଲଷ୍ଟ୍ରୋ ଫୋଲଷ୍ଟ୍ରୋ ବି ଦି ଏତେ ହବନି ସେ ତ ତେଲଟା ଏତେ ପଳେଇଥିବ।
ହଁ ହଁ।
ପାଣି କଣ କରିବେ ଦହି ରଖିଥିବେ ଛୁଙ୍କ ଦେଇି ଦହି ପକେଇ ଦେଇେଇ ତାପରେ ଛୁଙ୍କ ଟା ଧନିଆ ଏଇ ଯୋଉ ଭୂଷ୍ମା ପତ୍ର ଶୁଖିଲା ଲଙ୍କା ହେଙ୍ଗୁ ଟିକେ ଫୁଟଣ ପଞ୍ଚ ଫୁଟଣ ପକେଇ ତାକୁ ଗୋଟେ ଭଲସେ ଛୁଙ୍କ ଦେଇଦେ ଛୁଙ୍କେଇି ଦହିକି ପଜାଡିକି ତାପରେ ଦହି ପଚାଦବେ ଭିଇକ ଘୋଡେକି ରଖିଦେବେ ଜିରା ଲଙ୍କା ଗୁଣ୍ଡ ଛିଞ୍ଚି ଘଡ଼େଇକି ରଖିଦେବେ। ଆଉ ଯେତେବେଳେ ଖାଇବେ ସବ କରିବେ କାଢ଼ିବେ ପ୍ଲସ୍ ତା ସାଙ୍ଗରେ ଘୁଗୁନି ହଉ। ଆଳୁ କଷାକୁ ପକେଇବି ସେଇ ଫେଉ ପକେଇ କି ପୁରା ଦୋକାନ ଦହି ବରା ପୁରା ବଢିଆ ଲାଗିବ
ହଁ ହଁ।
କରନ୍ତୁ ଘରେ ବଢିଆ ଲାଗେ।
ଦେଖିବା ଏଇଥର ଟିକେ ସେମିତି କରି ଦେଖିବା ମୁଁ ଗୋଟେ ଥର କରିଥିଲି ଯେତେ ଭଲ ହେଲାନି ଏଇ ଭିତ ଭରେ ଯୋଉ ଟାଣୁଆ କହେନି କି ସେମିତି ଟାଣୁଆ ଟାଣୁଆ ରହିଲା। ମେନ୍ ହେଲା ମୁଁ କଣ କରୁଛି କହିଲେ ସୁଜି ଦେଇନି। ସୁଜି କି ଚାଉଳ ଗୁଣ୍ଡ ଯୋଉ କହୁଛନ୍ତି ସେଇଥିରୁ ଦେଇନି। ଆଉ ବୁ ଉଁ ଚାଉଳ ବତରେ ଏ ବିରି ବତରେଲାକୁ ଚାଉଳ ଟିକେ ସେ ସେଥିରେ ପକେଇ ଦେଇେଇଥିଲି ବୋଧେ ସେଇଥିପାଇଁ ଟାଣୁଆ ହେଇଯାଇଥିବ କି କଣ ମୁଁ କେବେ ଜାଣିନି କରିନି ନା। କରିଦେଇଛି କରୁ କରୁ ଆଉ ହେଲେ ହେଇପାରିଲାନି ଭଲ ଲାଗିଲାନି ସେଇଦିନଠୁ। ଠୁ ଆଉ ଜମା କରୁନି ହେଲେ।
ହଁ ନାଇଁ କରିବେ।
ଏବେ ଟିକେ ଏମିତି କରିକି ଦେଖିବା ଆଉ। ଝିଅ ବହୁତ ଭଲ ପାଏ ଦହିିବରା ଖାଇବାକୁ ହେଲା।
ସେମିତି କଣ କହିଲେ ଧର ବଳି ଗଲା ବି ସକାଳୁ ରଖିଦେବେ ଧର ବଳିଗଲା ବି ସକାଳୁ ରଖିେଲେ ଜଳଖିଆ ଟାଇପ ର ଝିଅ ବି ଖାଇପାରିବ।
ନାଇଁ ଦହି ବରା ଟା କଣ ଏଇଟା ଖରାପ ହବ କି।
କିଛି ହବନି ସେଇଟା ବା ସେଇଟା ବା ତମେ ଫ୍ରିଜରେ ରଖିଦେଲେ ଛୁଆ ଟିଫନ୍ ବି ନେଇ ପାରିବ। ସକାଳ ଧର କିଛି ନ କରି ପାରେ ତାକୁ ବି ଖାଲି ଖାଇଦେବେ।
ଆଲୁ ଦମ ଟିକେ କରିଦେଲେ କି ମଟର ଘୁଗନୀ ଟିକେ କରିଦେଲେ ଆରାମସେ ଖାଇବ। ପିଲା ଆଉ ହୁଁ ନାଇଁ ଭଲ ନିଜେ ଘରେ ବନେଇ ଏଟା କିଣିକି ଖାଇବା ଅପେକ୍ଷା ନି
ହଁ କିଣାରେ ଦେଖ କିଏ ତୋରାଣ ଫୋରାଣୀ ମିଶୋଉଥିବ କିଏ ଦହିତ ପୁରା
କେତେ କିଏ ତାପରେ ହାତ ମାତ ବୁରେଇକିଁ ହୁଁ ଦୁନିଆ ଇଆଡେ ବୁଲେଇ ବୁଲେଇବ ନା କେତେ ଗୁଣ୍ଡ ଧୂଳି କେତେ କଣ ତ ଅପା ଫାମିଲି ରୁ ହୋଉ ଯୋଉଁ କ କହୁଥିଲି କି ନେଷ୍ଟ ଟାଇ କଥା ହେବା ତାହେଲେ ଆଉ? ହଁ ବଏ।